ହଁ, ହଁ କହୁଥିଲି ତମେ ସୁନି କହୁଥିଲ ତ?
ହଁ ହଁ ହଁ ମୁଁ ସୁନି କହୁଥିଲି, ଆଉ କଣ କରୁଥିଲ?
କିଛି ନାଇଁ ଟିକେ ମୁଣ୍ଡ ଟା ଭଲ ଲାଗିଲାନି ତ, ଆସି ଛାତ ଉପରେ ପବନ ଖାଉଛି ଆଉ।
ହଁ ସେଇ ଗରମ ସକାଶେ ମୁଣ୍ଡ ଭିତରେ କଣ ହେଇଯାଉଛି, ମୋର ବି ଦି ତିନି ଦିନ ହେଲାଣି ମୁଣ୍ଡ ଫାଳିକିଆ ବିନ୍ଧୁଛି ଯେ ମାନେ ମୁଁ ଖାଲି ସେ ମେଡିସିନ ଗୋଟେ ଥର ଖାଇଥିଲି ଆଉ ସବୁବେଳେ ତ ମେଡିସିନ ଖାଇବାଟା ଭଲ ନୁହେଁ ନା। ସେଇଥିପାଇଁ ମେଡିସିନ ଖାଇକି ମୁଁ ବି ସେଇ ଛାତ ଉପରେ ବସିଥିଲି ଆଉ। ଆଉ ଘରେ ସମସ୍ତେ କେମିତି ଅଛନ୍ତି? ଭଲ ଅଛନ୍ତି?
ହଁ ହଁ ସମସ୍ତେ ଭଲ ଅଛନ୍ତି, ଖାଲି ଏବେ ଟିକେ ଇଏ ଦି ତିନି ଦିନ ତଳେ ଟିକେ ବୋଉର ଟିକେ ଦେହ ଭଲ ନଥିଲା, ତାର ଟିକେ ଅଧିକ ଥଣ୍ଡା ହେଇକି ବେ ବେକ ଫେକ ଟିକେ ବିନ୍ଧୁଥିଲା। ସେଥିପାଇଁ ଆଉ ଟିକେ ଟିକେ ବ୍ୟସ୍ତ ଲାଗୁଥିଲା ଆଉ ବୋଉର ଦେହ ଟା ଟିକେ ଭଲ ନଥିଲା ବୋଲି ଆଉ।
ହ ବଉକୁ ନେଇକି ଡକ୍ଟରଙ୍କୁ ଦେଖେଇଲନି? କଣ ହେଇଥିଲା ତାଙ୍କର ଯୋଉ ବେକ ବିନ୍ଧୁ ଥିଲା। ବେକ ତ ଏଇ ମାନେ ଟିକେ ନର୍ବ ଉଇକ୍ ଥିଲେ ବିନ୍ଧେ ନହେଲେ ଥଣ୍ଡା ଫଣ୍ଡା ହେଲେ ବିନ୍ଧେ। କଣ ହେଇଥିଲା? ଡକ୍ଟରଙ୍କୁ ଦେଖେଇଲନି ଆଉ ଏବେ ବି କଣ ଅଛି ସେମିତିଆ?
ନାଇଁ ସେ ମେଡିସିନ ଖାଇଥିଲେ। ଏବେ ଟିକେ ଭଲ ଅଛି ତ ସିଏ କହୁଥିଲେ ଆୟୁର୍ବେଦିକ ର କଣ ଯିବେ ଡକ ଡକ୍ଟର ପାଖକୁ, ଇଏ ବର୍ଷା ମଝିରେ ମଝିରେ ଯୋଉ ହେଇଯାଉଛି ସେଇ ଆଉ ଯାଇ ପାରୁନାହାନ୍ତି, ଯାଇନାହାନ ନ୍ତି, ମଝିରେ ଥରେ ତାଙ୍କର ସେମ ଆଣ୍ଠୁ ଦରଜ ହେଇଥିଲା ବୋଲି ସେ ଯାଇଥିଲେ। ମେଡ଼ିସିନ ଆଣିଥିଲେ ଆଣ୍ଠୁ ପୁରା ଭଲ ହେଇଯାଇଥିଲା। ପୁଣି କହୁଥିଲେ ଆଉଥରେ ଯିବେ ବୋଲି ସେଇ ଆୟୁର୍ବେଦିକ ମେଡିସିନ ପାଖକୁ ଆଉଥରେ ଯିବେ ବୋଲି କହୁଥିଲେ। ଟିକେ ଟାଇମ ହେଇପାରୁନି ତାପରେ ପୁଣି ତାଙ୍କର ବେକ ଟା ବାହାରିଗଲା ଯୋଉ ଆଉ ଟାଇମ ହେଲାନି ଯିବା ପାଇଁ ସେ ଯାଇପାରିନଥିଲେ ଆଉ।
ଓଁହୋ ଆଉ ଇଏ ବାପାଙ୍କ ଦେହ ଭଲ ଅଛି?
ହଁ ଏବେ ବାପାଙ୍କ ଦେହ ଭଲ ଅଛି।
ବାପା କଣ କରୁଥିଲେ?
ସିଏ ବସିକି ଏବେ ଟିଭି ଦେଖୁଥିଲେ ଆଉ।
ଆଉ ତାଙ୍କର ଯୋଉ ପାରାଲିସିସ୍ ହେଇଥିଲା ଆଉ ସିଏ ବି ସେ ଚଲାଚଲି ଭଲ ସେ କରିପାରୁଛନ୍ତି ନା ନାଇଁ? ଆଉ ମେଡିସିନ ଠିକ ଠାକ ରେ ଖାଉଛନ୍ତି ନା ନାଇଁ?
ହଁ ମେଡିସିନ ଠିକ ଠାକ ରେ ଖାଉଛନ୍ତି ଆଉ ଚଲାଚଲି ବି କରୁଛନ୍ତି। ସେତାଙ୍କର ଆସିକି ଯୋଗ ଯୋଉ କରୁଛନ୍ତି ଯୋଗ କରୁଛନ୍ତି ଯୋଉ ସେ ସେଥିପାଇଁ ତାଙ୍କର ଏବେ ମାନେ ପୁରା ସେଭେଣ୍ଟି ପରସେଣ୍ଟ ପୁରା ଭଲ ହେଇଗଲାଣି ତ ସେଥିପାଇଁ ସେ ତାଙ୍କର କାମ ନି ନିଜ ହାତରେ ନିଜେ ସବୁ କରୁଛନ୍ତି ନିଜ କାମ ନିଜେ କରୁଛନ୍ତି ତାଙ୍କୁ କେହି ମାନେ ଆଉ କାହାର ସାହାଯ୍ୟ ଦରକାର ପଡୁନି ସେ ନିଜ କାମ ନିଜେ କରୁଛନ୍ତି ତାଙ୍କର।
ହଁ ତାଙ୍କର ହାର୍ଟ ଅପରେସନ ତ ହେଇଥିଲା ଆଉ ଖାଇବା ପିଇବା ଡକ୍ଟର ତ ବହୁତ ତାଙ୍କର ମାନେ ମାନେ ଯୋଉଟା ଡାଏଟ ଦରକାର ସେଇ ହିସାବରେ ତାଙ୍କୁ ଖାଇବାକୁ ତ କହିଥିବେ ଆଉ ସି କଣ କଣ ସବୁ ଖାଇବା ସକାଳେ କଣ ଖାଉଛନ୍ତି ଖରାବେଳେ ଠିକ ଟାଇମ ରେ ଖାଉଛନ୍ତି ନା ନାଇଁ କଣ କଣ ସବୁ ଖାଇବାକୁ ଦଉଛ ଡକ୍ଟର ତ ମାନେ ମେଡିସିନ ଇଏ କରିକି ଦେଇଥିଲେ ପୁଣି ଡାଏଟ୍ ବି ଚେଞ୍ଜ କରିକି ଦେଇଥିଲେ।
ହଁ ସିଏ ସକାଳେ ଏବେ ସେ ସବୁଦିନେ ରୁଟି ସ ତୁଳା ନହେଲେ ରୁଟି ଡାଲମା ସେ ଖାଆନ୍ତି ତା ଛଡା ସିଏ ଅଲଗା କିଛି ଖାଆନ୍ତିନି ଆଉ ତାଙ୍କୁ ବି ପସନ୍ଦ ଆସେନି ବାହାର ଜିନିଷ ଏମିତି କିଛି ଖାଇବା ପାଇଁ। ତ ସେଥିପାଇଁ ବାହାର ଜିନିଷ କିଛି ଖାଆନ୍ତିନି କେବଳ ବାହାର ଜିନିରେ ଯଦି ଇଟିଲି ହେଲା ଇଟିଲି ଖାଇବେ। ଆଉ ତରକାରୀ ଫରକାରୀ ଯାହା ଏମିତି ଖାଇବେ ନହେଲେ ଅଲଗା କିଛି ବାହାରୁ କିଛି ଜିନିଷ ଖାଆନ୍ତିନି ତାଙ୍କୁ କୁ ଭଲ ଲାଗେନି ସେଥିପାଇଁ ଆଉ। ସେ ତାପରେ ଖରା ବେଳେ ତ ନର୍ମାଲ ଯାହା ଆମର ଭାତ। ଡାଲି ଆଉ କି ଡାଲମା ହେଲା କି ଶାଗ ଭଜା ଏମତି ସବୁ ହେଲେ ଖାଆନ୍ତି ଆଉ ଏମିତି କିଛି ସେ ତ ଏମିତିରେ ବି ଆଇଁଷ ଖାଆନ୍ତିନି। ତ ସେଥିପାଇଁ ସେ ଯାହା ଯେମିତି ତାଙ୍କର ଖାଲି ଏମିତି ପନିର ଫନିର ହେଲେ କି ସାଧାର ଯାହା କିଛି ହେଲେ ସେ ଖାଆନ୍ତି ନହଲେ ନାହିଁ।
ହ
ଏମତି ଆଉ ରାତିରେ ରାତି ଏଇ ସନ୍ଧ୍ୟା ଟାଇମିଂ ରେ ସେ କହିବେ ମତେ ଟିକେ ଦଲିଆ କରିଦେଲେ ଭଲ ସେ ଖାଆନ୍ତି ଦଲିଆ। ତାପରେ ଆଉ ଯାଇକି ରାତି ନଅଟା ଦଶଟା ବେଳକୁ ଯାହା ରୁ ଟି ପଟେ ନହେଲେ ଦିଇପଟ ରୁଟି ସନ୍ତୁଳା ନହେଲେ ଟିକେ ଡାଲମା ଯାହା ଖାଆନ୍ତି। ନହେଲେ ସେମିତି ଆଉ କିଛି ମସଲା ମସଲି ଜିନିଷ ସେମିତି କିଛି ଖାଆନ୍ତିନି ସିଏ ଏତେ ତାଙ୍କୁ ଭଲ ବି ଲାଗେନି ଆଉ ଆଇ
ଅ ତାଙ୍କର ଆଉ ମଝିରେ ମଝିରେ ଚେକଅପ୍ କରାଉଛ ନା ନାଇଁ ନେଇକି କାରଣ ତାଙ୍କର ବିପି ଥିଲା ବୋଲି ମୁଁ ଶୁଣିଥିଲି ଆଉ ବି ପି ତ ଯେତେ ଚାାଲେ ବି ହାଇ ବିି ପିଟା ସବୁବେଳେ ଚେକଅପ କରିବା ବି ଦରକାର ମେଡିସିନ ଠିକ ଟାଇମ ଦଉଛ ନା ନାଇଁ?
ହଁ ହଁ ସେଇଟା ତାଙ୍କର ଠିକ ଟାଇମ ରେ ମେଡିସିନ ସବୁ ଇଏ କରୁଛନ୍ତି। ବି ଏବେ ନର୍ମାଲ ଅଛି କିଛି ଏତେ ଇଏ ନାହିଁ ମେଡିସିନ ଖାଉଛନ୍ତି ସେଥିପାଇଁ ଠିକ ଠାକ୍ ଅଛି।
ହଁ ଆଜି ଆଉ ଘରେ କଣ ଖାଇବା କଣ ହେଇଥିଲା?
ଆଜି ସନ୍ଧ୍ୟା ବେଳେ ବୋଉ ମଟର ସିଝେଇଥିଲା। ମଟର ସୁପ କରିକି ଖାଇଥିଲୁ। ଆଉ ରାତି କିି ରୁଟି ହବ ଖାଇବୁ ଆଉ। ଆଉ ତମର ଆଜି କଁ ହେଇଚି।
ଆମର ମୁଁ ତ ଏକୁଟିଆ ଏପଟେ ରହୁଛି ଯେ ମତେ ଭଲ ଲାଗୁନି। ଏକୁଟିଆ କରିକି ଗୋଟେ ଖାଇବା ପାଇଁ ଭଲ ଲାଗୁନି ମୁଁ ସେଇଥିପାଇଁ ମୁଁ ଆଜି କରିଥିଲି ସେଇ ଖେ ଚିଡି କରିଦେଇଥିଲି ଆଉ ଏଇ ଗରମ ରେ ତ ଆଉ କିଛି କରିବା ପାଇଁ ଇଚ୍ଛା ହୋଉନି। ତାପେରେ ଆଉ ତରକାରୀ ଫରକାରୀ ତ କରି ପାରିବିନି ସେଇଥିପାଇଁ ମୁଁ ଏଇ ଭଜା କରିଦେଇଥିଲି ଆଉ। ଖେଚେଡି ଭଜା ଆଉ ଦହି ଟିକେ ଇଏ କରିଥିଲି ସେଇଆକୁ ଲଗେଇକି ଖାଇଦେଲି ଆଉ। ଆଉ ଏଇ ଚାରି ପାଞ୍ଚ ଦିନ ଭିତରେ ରଜ ଅଛି ରଜ ବେଳକୁ ମୁଁ ଯିବି ଆଉ ଆଉ ରଜରେ ଏଥରେ ଗଲେ ମୁଁ ଘରକୁ ବୁଲାବୁଲି କରିବା ହେଲା ଗତ ବର୍ଷ ଆମେ କୁଆଡେ ଯାଇ ଥିଲେ ମନେ ଅଛି ଆମେ ତ ଯାଇଥିଲେ ତିନି ଦିନ ରଜ ଯାକ ଆମେ ବଢିଆ ବୁଲିଚେ। ଆମେ ଯାଇନଥିଲେ ରଘୁର ମୋରୋ ତୋରୋ ଯାଇଥିଲେ ଯୋଉ ଏଁ ସେ ତିନି ନମ୍ବର ଯାଇଥିଲେ ସେଠି ଦୋଳି ପଡିଥିଲା ବି କେ ତେ ସମୟେ ଅପେକ୍ଷା କରିଚୁ ଗୋଟେ ଫଟ ଖାଲି ଉଠେଇବା ପାଇଁ ସେ ଦୋଳିରେ ବସିକି। ତାପରେ ସେଠି ମାନେ କମ୍ପିଡିସନ୍ ହୋଉଥିଲା ମ୍ୟୁଜିକାଲ୍ ଚେୟାର କମ୍ପିଡିସନ୍ ହୋଉଥିଲା ମାନେ ଗାର୍ଡିଆନ୍ ମାନଙ୍କର ହୋଉଥିଲା ମାନେ ପିଲାର ମା ଆଉ ବାବାଙ୍କର କମ୍ପିଡିସନ୍ ହୋଉଥୁଲା ସେଠି ଇଏ ଆଁ ମ୍ୟୁଜିକାଲ ଚେୟାର ତାପେରେ ଆମେ ସେଇଠି ବସିକି ଲୁଡୁ ଖେଳିଥିଲେ ଖେଳ ପାଇଁ ବି ବୋହୁତ ସାରା ଇଏ ଥିଲା ଚେସ୍ ଥିଲା ଲୁଡୁ ଥିଲା ଆଉ ମେହେନ୍ଦୀ ଯିଏ ଯାଇକି କରି ପାରିବ ଅଳତା ଲଗେଇ ବି ଦୋଉଥିଲେ ବୋହୁତ ଡିଜାଇନ୍ ଡିଜାଇନ୍ ର ଅଳତା ଲଗେଇ ଦୋଉଥିଲେ ସେଠି ତାପରେ ସେଠି ଅଁ ଫେମସ୍ କୋରାପୁଟ ର କଫି ଷ୍ଟଲ ବି ପଢିଥିଲା। ତାପେରେ ଆଉ ଅଲଗା ଅଲଗା ଷ୍ଟେଟ୍ ର ସବୁ ଆସିଥିଲେ ସେମାନେ ଯୋଉ ଲୁଗା ବସ୍ତ୍ର ସବୁ ଆଣିକି ପ୍ରଦର୍ଶନୀରେ ଯେମିତି ପକାନ୍ତି ସେଇରା ସବୁ ଆସିଥିଲା ଗ ତ ବର୍ଷ ଆମେ ଯାଇଥିଲେ ସେଠିକି ବୋଧେ ଦୁତୀୟ ରଜ ଦିନ ଯାଇଥିଲେ। ଆଁ ରଜ ସଂକ୍ରାନ୍ତି ଯୋଉନଥିଲା ସେଇଦିନ ଯାଇଥିଲେ ଆଉ ପହିଲି ରଜ ଯୋଉ ଥିଲା ସେଇଦିନ ବୋଧେ ଆମେ ଗୋଟେ ବୋଉ ବୁଟ ଭୁତ ଫିଲ୍ମ ଗୋଟେ ପଡିଥିଲା ସେଇଟା ଆମେ ଯାଇନଥିଲେ ତିନି ଜଣ ଯାକ ମିଶିକି
ହଁ ହଁ।
ହଁ ଏଥରକ ଯିବା ମଜ ମସ୍ତି କରିବା ଆଉ।
ହୁଁ ତାପରେ ପରେ ତ ବୋଉର ଆଉ ଅଁ ବାବୁନାର ଯାଇଥିଲେ ସେମାନେ ବି ଯାଇକି ବୋଉ ବୁଟ ଭୁତ ଦେଖିକି ଆସିଥିଲେ।
ହଁ ହଁ ତାପେରେ ତୃତୀୟ ରଜ ଦିନ ଆମେ କୁଆଡେ ଯାଇଥିଲେ ହଁ ତାଙ୍କ କଲ୍ୟାଣପୁରୁ ଗାଁ ପ ଟିଆ ପାଖେରେ ଯୋଉ କଲ୍ୟାଣପୁରୁ ଗାଁ ଅଛି ତାଙ୍କର ତ କେତେ ଦୋଳି ପଡିଥିଲା ତାଙ୍କର କିଏ ମେୟର ଜଣେ ଆସିଥିଲେ ବୋଧେ ଗେଷ୍ଟ ହେଇକି ମୋର ମନେ ତ ପଡୁନି ଆମେ ସେଇଠି ବି ଯାଇକି ଏଁ ମାନେ ଖରା ଏତେ ଜୋରେ ଗରମ ହେଇଥିଲା ମନେ ଅଛି ମାନେ ଭାତ ଡାଲମା ଖାଇଥିଲେ ଝାଳ ଫାଳ ହେଇଯାଇ ଥିଲା ସେଇଥିରେ ପାଣି ପିଇବା ପାଇଁ ନଥିଲା। ତାଠୁରୁ ଗୋଟେ ପାଣି ନେଇକି ଆସିକି ପିଇକି ତାପରେ ଆମେ ଯାଇଥିଲେ ଖାଇଥିଲେ ତାପରେ ଟେଜ୍ ରେ ପରଫମାନ୍ସ ହୋଉଥିଲା ସବୁ ଝିଅ ମାନ ଛୋଟୋ ଛୋଟୋ କୁନି କୁନି ଛୋଟୋ ଛୋଟୋ ପିଲାମାନେ ସବୁ ନାଚୁଥିଲେ ନୃତ୍ୟ କରୁଥିଲେ ସବୁ। ଆଁ ଦେଖୁଥିଲେ ତାପେରେ ପରେ ତାଙ୍କୁ ଗେଷ୍ଟ ଯିଏ ହେଇକି ଆସିଥିଲେ ସିଏ କଣ ଦେଇଥିଲେ ସବୁ ପ୍ରାଇସ୍ ଘରିକା ଦେଇଥିଲେ ତାପରେ ତ ଆମେ ତାଙ୍କ ଘରକୁ ଯାଇକି ଖିଆପିଆ କରିକି କୁନି ପୁଅ ଯୋଉ ତାଙ୍କର ଥିଲା ତା ସାଙ୍ଗେରେ ଖେଳିକି ଆସିଥିଲେ। ତାପେରେ ବାଟେରେ ଆସିଲା ବେଳେ ନଈ ତାଙ୍କର ଗୋଟେ ପଡେ। ସେଇ ନଈରେ ଆମେ ଯାଇକି ନଈରେ ବସିଲେ ନଈ ପାଖରେ ଯେମିତି ବସିଲେ ଯେମିତି ଶାନ୍ତି ଲାଗେ ସେଇଠି ଯାଇକି ବସିକି ଆମେ ଫଟ ଫଟ କିଛି ଉଠେଇକି ଆସିଥିଲେ ଭଲ ଲାଗିନଥିଲା ଗତ ବର୍ଷ ଏଇ ବର୍ଷ ବା ମସ୍ତି କରିକି ଆସିବା ତାଙ୍କ ଗାଁକୁ ଯିବା ନହେଲେ ଅଲଗା କୋଉଠିକି ଯିବା ଦେଖିବା ଆଉ।
। ହଁ ସେଇ ନଈରେ ଯାଇକି ପାଣିରେ ଯୋଉ ଗୋଡ ବୁଡେଇକି ବସିଥିଲେ କେତେ ଶାନ୍ତି ଲାଗୁଥିଲା।
ହଁ ତାପରେ ତ ଆମେ ରୋଡ ରେ ଆସିକି ବି ଫଟୋ ଉଠେଇ ନଥିଲେ ରୋ ମାନେ ତାଙ୍କ ବା ହଟରେ ଗଲା ବେଳକୁ ଚାରିପଟେ ମାନେ ଗଛ ମାନେ ଖାଲି ଗଛ ଏଠି ଆମର ଏଠି କଣ ଆମେ ଯୋଉ ଭୁବନେସ୍ୱରରେ ରହୁଛୁ। ସେଇଟା କଣ ଗୋଟେ ଟାଉନ ଭଳିଆ ଏରିଆ ଆଉ ତାଙ୍କ ପ ଟିଆ ହେଲେ ବି ତାଙ୍କର ସେଟା ଗାଁ ଭଳିଆ ଏରିଆ ସେଠି ଖାଲି ମାନେ ଚାରିପଟେ ଗଛ। ଆଉ ରାତିରେ ବି ଗଲେ ପୁରା ନିଛାଟିଆ ଲାଗେ। ଆଉ ସେ ଜାଗା ଟା କିନ୍ତୁ ଅବଶ୍ୟ ମାନେ ସଖାଳ ଟାଇମିଙ୍ଗ ରେ ଯିବ କି ମାନେ ଗୋଟେ ମେଘୁଆ ପାଗ ହେଇଥିବ ସେଇ ଟାଇମରେ ଯିବ ଶାନ୍ତି ଲାଗିବ। ଆଉ ସେ ନଈ ଚାରିପଟେ ଯୋଉ ଇଏ ପଠା ହେଇଛି। ସେଇଠି ତ ଲୋକମାନେ ଆସିକି ସେଇ ରଜ ଟାଇମି ରେ ଆମେ ତ ଦେଖିଥିଲୁ ଯାଇଥିଲେ ସେଇ ଟାଇମ ରେ ଆସିି ଲୋକମାନେ ଫଟୋ ଉଠ ଉଠଉଥିଲେ। ଆଉ ଆମେ ବି ତ ଯାଇକି ଫଟୋ ଉଠେଇଥିଲୁ ବହୁତ ଶାନ୍ତି ଲାଗିଥିଲା ଆମେ ସେଇଠି ଯାଇକି ବସିଥିଲୁ ଯୋଉ।
ହୁଁ।
ଆଉ ଆଉ ଏଥର କ ଦେଖିବା ଏଥର କଣ ପଢିଛି ଓଡିଆ ମୁଭି କଣ ପଢିଛି ଯୋଉଟା ଭଲ ଲାଗିବ ଯାଇ ହବ?
ଏବେ ପଡିଛି ତ ଛକି ଶୂନ ଅନୁଭବ ମହାନ୍ତିଙ୍କର। ହେଲେ ବି ଇଚ୍ଛା ନାହିଁ ଏବେ। ପଢା ପଢି ଟିକେ ଅଛି ଆଉ ପରୀକ୍ଷା ପରୀକ୍ଷା ସବୁ ପାଖେଇ ଆସିଲାଣି। ଆଉ ଇଚ୍ଛା ହଉନି ସେଥିପାଇଁ ଯିବା ପାଇଁ ପରୀକ୍ଷା ଆରକ୍ଷା ସବୁ ସରୁ ତାପରେ ଦେଖିବା ଯିବା।
ଓ ହୋଉ ଦେଖିବା ନହେଲେ ଆଉ ନହେଲେ ଏଇଠି ଆଖପାଖ ଆମର ଏଇ ଯୋଉ ଏ କଲୋନୀ ଘରିକାରେ ପଡେନି କି ସେଇ ପାଖରେ ପାର୍କ ଫାର୍କ ଯୋଉ ଅ ଅଛି, ସେଇଠି ତ ଦୋଳି ଫୋଳି ଲାଗେ ସେଇଠି ଦେଖିବା ରଜ ମହୋତ୍ସବ ତ ଚାରିଆଡେ ପଡୁଛି ଏବେ। ସେଇଠି ଦେଖିବା ଆମ କଲୋନୀରେ ଏଇ ମଙ୍ଗଳା ମନ୍ଦିର ପାଖରେ ଗୋଟେ ପଡିଥିଲା ତାପରେ ସେ ନଣ୍ଡା ଦୋକାନ ପାଖରେ ଗୋଟେ କଣ ପଡିଥିଲା ମୁଁ ଶୁଣିଥିଲି। ଆ ପଡିଥିଲା ଗତ ବର୍ଷ ଏ ବର୍ଷ କୋଉଠି କଣ ପଡିବ କେଜାଣି? ଦେଖିବା ଯଦି ପଢିବ ଏଇଠି ଆଖପାଖରେ ଯିବା ନହେଲେ ଦେଖିବା। ଅଲଗା କୋଉ ଜାଗାକୁ ବୁଲିକି ଆସିବା ଆଉ।
ହଁ ଏଥର ଯିବା। ଏଥର ଇଏ ଭାଉଜ ହରିକା କହୁଥିଲେ ଆସିବେ ବୋଲି ଯଦି ସିଏ ଆସନ୍ତି ତାହେଲେ ସମସ୍ତେ ମିଶିକି ନହେଲେ ପଳେଇବା ଆଉ।
ହଉ ହଉ ଏଥର ଡିସାଇଡ କରିବା ଆଁ ଯିବା ଚାରିଆଡେ ବୁଲାବୁଲି କରିକି ଆସିବା। ରଜରେ କଣ ଘରେ ଏକୁଟିଆ ବସିଲେ ଗୋଟେ ଭଲ ଲାଗେ ଆଉ। ଯିବା ଭ ଇଏ କରିକି ଆସିବା ଆଉ ଆର ବର୍ଷ ଏଇ ବର୍ଷ ରଜରେ ଦେଖିବା। ଆର ବର୍ଷ ରଜରେ ଏତେ ବୁଲାବୁଲି କରିଦେଇଥିଲେ। ଆଉ ତାପରେ ତ ମାନେ ଆସିକି ତାପରେ ପୁଣି ଆସିକି ଅଫିସ କାମ ଷ୍ଟାର୍ଟ କର। ତିନି ତିିନ ଛୁଟିରେ ଝିଅ ମାନେ ସେଇ ରଜରେ ବୁଲାବୁଲି ଟିକେ କରିଦେଲେ ତାଙ୍କୁ ଟିକେ ଖୁସି ଲାଗେ। କାରଣ କାମ କରିବାକୁ ତ ପଡେନି ନା। ଭଲ ହଁ। ତାଦେରେ ଆଉ ଏଥର କଣ ସେଇ ରଜରେ ଦେଖିବା କଣ ହଉଛି ଆଉ? ଆଉ ଆମେ ସମସ୍ତେ ଦେଖିବା ରଘୁକୁ ବି ତୁ ଟିକେ କହିଦେଇଥିବୁ। ତାପରେ ଏଇ ତପ୍ ପୁ କୁ ବି ଟିକେ କହିଦେଇଥିବୁ ସିଏ ବି ତ ବହୁଉଧରେ ରହୁଛି। ତାକୁ କହିଦେଲେ ସିଏ ବି ଆସିଯିବ ଆଉ ତାପରେ ଚାରି ପାଞ୍ଚ ଜଣ ମିସି କି ଗଲେ ଗୋଟେ ମଜା ଲାଗିବ ଆଉ। ତିନ୍ ତିନି ଜଣ ଗତ ବର୍ଷ ଯାଇଥିଲେ ତା ଗତ ବର୍ଷ ବି ଆମେ ଯାଇଥିଲେ ବୋଧେ ତିନି ଜଣ କି ଚାରି ଜଣ। ଏଥର ମିଶିକି ଗଲେ ସିନା ଭଲ ମଜା ଲାଗିବ।
ହଁ।
ନୁହେଁ କି?
ହଁ ଏଥର ସବୁ ମିଶିକି ନହେଲେ ପଳେଇବା। ସମସ୍ତଙ୍କୁ ନହଲେ ଗୋଟେ କାମ ଗୋଟେ କହ ମୋର ଗଟେ ହଉ ଠିକ ଅଛି ହଉ।